ହଁ ମୋ ଭଏସ୍ ଶୁଭୁଚି ଆପଣଙ୍କୁ?
ହଁ-ହଁ ଶୁଭୁଚି କୁହ।
ଅ କଣ କହୁଛନ୍ତି ଆପଣ?
ଇରେ ଏବେ ବର୍ଷା ହଉଚି ତ ଭାଇ କଣ କରିଆ ଘରେ ଅଛୁ ଆଉ। ଆଉ
ପାଠ ପଢାପଢି। ପାଠ ପଢାପଢି ଆଜ୍ଞା ନାହିଁ ସରିଗଲାଣି। ହାଲୋ। ହାଲୋ।
ଓ ଅନାନି
ହାଲୋ। ହାଲୋ।
ଶୁଭୁନି ଆପଣଙ୍କୁ ନେଟୱାର୍କ ପ୍ରୋବ
ଭାଇ ଶୁ
ପ୍ରୋବଲେମ୍ ହଉଚି ଉଇକ ହେଇଯିବ ବୋଧେ?
ହଁ ହେଇପାରେ, ନାଇଁ ମୁଁ କହିଲି ପାଠ ପଢାପଢି ସରିଲାଣି।
ରହୁଚି।
ଆଚ୍ଛା ନେଟୱାର୍କ ଇଶୁ ରହୁଚି।
ହଁ ଏବେ ଠିକ୍ ହେଲା।
ଏବେ ଠିକ୍ ହେଲା ତ?
ହଁ।
ହୁଁ-ହୁଁ ଆଚ୍ଛା-ଆଚ୍ଛା ଆଉ କଣ ଖବର୍ ସବୁ ଭଲ?
ହଁ ଭଲ ତ ସବୁ ଖବର୍ ଆପଣ ଆଉ କିଛି ରୋଜଗାର କରିବା, ଯେମିତି କିଛି ଜବ୍ କରିବା କି ସେମିତି କିଛି ନାହିଁ ଆପଣ ରୋଜଗାର କରୁଚନ୍ତି? ଆଉ କୋଉ ଜବ୍ କରୁଚ?
ମୁଁ ଅଛି ଆମ ଫାୟାର ଟିମରେ ଅଛି, ଗୋଟେ ପ୍ରାଇଭେଟ୍ ସେକ୍ଟରରେ।
ଓହୋ ଫାୟାର ଟିମ୍ ମାନେ କଣ କରନ୍ତି ଆପଣ ଅଗ୍ନିଶମ ବିଭାଗର ଆପଣ?
ହୁଁ-ହୁଁ-ହୁଁ-ହୁଁ-ହୁଁ-ହୁଁ।
ଓହୋ।
ପ୍ରାଇଭେଟ ବି ତାର ଅଛି, ଗମେଣ୍ଟ ଅଛି ପ୍ରାଇଭେଟ୍
ହୁଁ ପ୍ରାଇଭେଟ ଅଛି ନା ପ୍ରାଇଭେଟ୍ ବି ରହିଚି ନା ଅଛି ନା। ବଡ ବଡ କାରଖାନା ଏଗୁଡା ସବୁ
ହଁ ହଁ ହଁ।
ପ୍ରାଇଭେଟରେ ରଖନ୍ତି ନାଁ
ଆଉ କେତେ କଣ ସାଲାରୀ ମିଳୁଛି?
ସାଲାରୀ ସେମିତି କଟି କଟା କୋଡିଏ ଖଣ୍ଡେ ଆସୁଛି ଆଉ
ଓହୋ ଆଉ ମାନେ ଆଉ କିଛି କରୁନାହାନ୍ତି ସେମ
ନାଇଁ ଆଉ ସେମିତି କିଛି କରୁନାହିଁ, ବର୍ତ୍ତମାନ ତ ଏତିକି କିଛି କରୁନି
ଆଉ ମାନେ ବାହା ହେଇଯାଇଛନ୍ତି ନା ବାହାହେଇନାହାନ୍ତି?
ହୁଁ ହୁଁ ଏବେ ସରିଲା।
ଓହୋ। ହଁ ବହୁତି ବଢିଆ ଆପଣ ରହୁଛନ୍ତି କୋଉଠି ମାନେ ଏ କୋଉ ଡିଷ୍ଟ୍ରି କ?
ଡିଷ୍ଟ୍ରିକ୍ଟ ମୋର ଯାଜପୁର, ତମର?
ଆମର ଜଗସିିଂପୁର।
ଜଗତସିଂହପୁର ମୋ ସାଙ୍ଗ ପିଲା ଅଛନ୍ତି, ଡିପାର୍ଟମେଣ୍ଟରେ
ଅ କିନ୍ତୁ ମୁଁ ଭୁବନେଶ୍ଵରରେ ଏବେ ଅଛି କିନ୍ତୁ ଅ ଗାଁ ଟା ଜଗତସିଂହପୁରରେ ଆଉ ପାରଦୀପ ଆଡେ ମୋ ମାମୁଁ ହର
ଆ ଆଚ୍ଛା ଭୁବନେଶ୍ଵରରେ କଣ କରୁଚ୍ଛ?
ଭୁବନେଶ୍ୱର୍ ରେ ପାଠ ପଢା ପଢି ଅଛି ନା ସେଥିପାଇଁ ଭୁବନେଶ୍ଵର।
ପାଠ ପଢ଼ା ଚାଲିଛି କି କଣ ପଢୁଚ?
ପ୍ଲସ୍ ଥ୍ରୀ କରୁଛି ଏବେ ମାନେ ବି ଏସ ସି ଜୁଲୋଜି ନେଇଛି।
ବିଏ ସି ଜିଓଲଜି।
ହଁ।
ବଢିଆ ଆଉ କୋଉ କଲେଜ?
ଅ ମହର୍ଷି କଲେଜ୍ ଜାଣିଛନ୍ତି ଆପଣ?
ମହର୍ଷି କଲେଜ।
ହଁ।
ଓହୋ ନା ମୁଁ ଏତେ ଜାଣିନି
ବକ୍ସି ଜଗବନ୍ଧୁ ବିଦ୍ୟାଧରେ ଜାଣିଥିବେ? ବି ଜେ ବି। ହଁ ତାରି ପାଖାପାଖି ଏରିଆ ରେ ଅଛି ଆଉ।
ଓହୋ ଆଚ୍ଛା ଆଉ ଭଲ ଆଉ। ବର୍ଷା କେମିତି ସକାଳୁ?
ଆ ବର୍ଷା ତ ହଉଛି ମାନେ କାଲିଠୁ ଚାଲିଛି ବର୍ଷା ଏପର୍ଯ୍ୟନ୍ତ ସରୁନି।
ପ୍ରବଳ ଜୋରେ ବର୍ଷ ହଉଛି ଭାଇ କଣ କରିବି?
ଓ ହୋ।
ସାଂଘାତିକ ବର୍ଷା ନାଇ
ହଁ ବର୍ଷା କିନ୍ତୁ ହଉଛି, ତିନି ଚାରି ଦିନ ହବ ବହୁତ ହିଁ ହଉଛି।
ଗଣ୍ଡା ବମ୍ ଭଲ ନୁହଁ ଏତେ ବର୍ଷା ହବା ଟା ଭଲ ନୁହେଁ। ଏବେ ସବୁ ବିଲ ବାଡି ସବୁ ପାଣି ପଶିବନି ଏମିତି
ହଁ ହଁ। ହଁ ନଷ୍ଟ ତ ହେଇଯିବ, କିନ୍ତୁ ଧାନ ଚାଷ ପାଇଁ ଯେତିକି ଆବଶ୍ୟକ ସେତିକି ହେଲେ ଠିକଠାକ୍ ହବ। କିନ୍ତୁ ତାଠୁ ଅଧିକ ହେଇଗଲେ ଅସୁବିଧା ଆଉ।
ଏବେ ପର୍ଯ୍ୟନ୍ତ ବି ଠିକ୍ ଅଛି। କିନ୍ତୁ ଲଗାତାର ଦି ତିନି ଦିନ ବର୍ଷା ଟା ଲାଗି ରହିନେ ଖରାପ।
ହଁ ସେଇଟା ବି ମାନେ ଫସଲ ପୁରା ଯୋଉ ପଚିଯିବ ନଷ୍ଟ ହେଇଯିବ ପୁରା ହଁ।
କଣ କରିବୁ। ସବୁ ଠିକ ଠାକ ବର୍ଷା ହଉନଥିଲା ହଉ ନଥିଲା। ହଉଥିଲା ହେଲା ହେଲା ଦେଖିଲ ବେଳୁ ଏତେ ଜୋର ହଉଛି ପୁଣି।
ଓ ଆପଣ ଯାଜପୁର କୋଉଠି କହିବେ, ମାନେ ମୋ ସାଙ୍ଗ ବି ଗୋଟେ ଯାଜପୁର ର। ଆଉ ଜଣେ ମୋର ସାଙ୍ଗର ଭାଇ ମଧ୍ୟ ଯାଜପୁରରେ ବାହା ହେଇଛନ୍ତି ଭାଇ ନୁହଁ ଅ ତା ଭଉଣୀ ଯାଜପୁର ରେ ସେ ବାହାହେଇଛନ୍ତି।
ହଁ ଆଚ୍ଛା ଆଚ୍ଛା ଆମର ଏପଟ ଯାଜପୁର ରୋଡ ସାଇଟ୍ ଟାଉନ୍ ନୁହଁ।
ଆ ହଁ ହଁ ସେ ଟାଉନ। ଆଉ ମୋ ସାଙ୍ଗର ଭଉଣୀ ଜଣେ ସେଇଠି ଯାଜପୁର କଲେଜ ରେ ପଢୁଥିଲେ। ଆ।
ଯାଜପୁର କଲେଜ ରେ ପଢୁଛି ନା।
ଯାଜପୁରରେ ମାନେ ଆପଣ ଯୋଉ କହିଲେ କୋଉ ଟାଉନ। ସେଇଠି କୋଉଠି କୋଉ କଲେଜ ସେଇଠି।
ଟାଉନ୍ ସାଇଡରେ ଆଛା ଆଛା ବୁଝିଲି।
ହଁ। ଆଉ ସେମିତି ଜଗତସିଂହପୁର ତ ପାଖରେ ଯାଜପୁର ଟା।
ଜଗତସିଂହପୁର ପାଖରେ ଯାଜପୁର କି?
ଅ ହଁ ମାନେ ଆ ପାରଦୀପ ଆଡକୁ ଗଲାବେଳୁକୁ ପାଖ ହବ ତ।
ପାରାଦୀପାଡୁ ଗଲା ବେଳକୁ ହଁଯେ କିନ୍ତୁ ସେଇଟା ତଥାପି ବହୁତ୍ ଦୂର! ଚଣ୍ଡିଖୋଲ ଦେଇକି ପାରଦୀପା ଆଡେ ଯିବାକୁ
ହଁ ହଁ ହଁ ହଁ।
ନାଇ ଯେ ରିସେଣ୍ଟ ଆମର ଗୋଟେ ବା ହଁ ରିସେଣ୍ଟ ଗୋଟେ ସାଙ୍ଗ ପିଲାର ବାହାଘର ହେଲା ସେପଟେ ରତ୍ନଗିରି।
ଓହୋ।
ଆପଣ ମାନେ ଆଉ ସମସ୍ତଙ୍କ ସାଙ୍ଗ ବାହା ହେଇ ଯାଉଛନ୍ତି ଆପଣ ବି ବାହାଇ ଯାଇଛନ୍ତି
କଣ କରିବା ଆଉ ଏ ଷ୍ଟାଫ ଗୋଟେ ଆମର ଅଲଲିକ ଜଣ
ହୁଁ ମାନେ ଆପଣ ମିତ୍ର ସେି ହେଇକିଥିଲେ ନା ସେମିତି ଘର ଲୋକ ହିଁ ବାଧ୍ୟ କରିେଇଛନ୍ତି ମାନେ
ଭନ ଜୋରଛିଥିଲା ନା
ଓ ବହୁତ ହିଁ ବଢିଆ ଆଉ ମାନେ ଏ କିଛି ହଉ ସେମିତି ଏ କଳି ଝଗଡ଼ା ନା ସେମାନେ ଠିକ ଠାକ ଆପଣ ଯାଉଛନ୍ତି
ନାାଇଁ ନାାଇଁ ସେମିତି କିଛି ନାାଇଁ ଆ ସବୁ
ଓଉ ଆଉ କି ଖାଇଛନ୍ତି ଜଳଖିଆ ଗ୍ରହଣ କରୁଛନ୍ତି ସକାଳୁ
ଏ ନା ଆ ମୁଁ ଏଇନା ମୁଁ ଆସିଲି ଡ଼ିଉଟି ଥିଲା ନାଇଟ୍ ଡିଉଟି। ଏବେ ଆସି ପହଞ୍ଚଲିି
ହଁ ହ
ହଁ କି ଆଉ ଇଛା ପତ୍ର କରିବା ବର୍ଷା ତ ହଉଛି ଏରେ ଆଉ
ବଢିଆ ଆପଣ ଯାନ୍ତେ ସେ ଚାହା ଟିକେ ପିଇ କରିବେ ଆଉ
ହଉ ଚା ହଁ ଚା କ ବିକୁଲାଇଁ ପଖୁ ଫକୁ ବର୍ି ଯାନ୍ତି ଟିକେ କଣ କି ଖାଇଦବା କଥା ଆଉ କଣ
ହଁ ଆ ମୁଁ ବି ଏବେ ଏବେ ଉଠିଲି ମୋର ଅ କାମ ଥିଲା ଟିକେ ସବୁ ସାରିକି ବସିଛିିବେ
ହୁଁ ଆଜି କଲେଜ ଆଜି ତ ସଣ୍ଡେ ନାଇଁ କି
ହଁ କାଲି ଅଛି କାଲିଅଛି କଲେଜ କାଲି ପରୀ ସେଟେ ଅଛି ଆ ସବ ଫ୍ର ଟେଛନ୍ତି
ହୁଁ ପାଠ ପଢା ପଢି ଭଲ ପାଠ ପଢ
ଆଜ୍ଞା
ଆଉ ଚାକିରି ବାକିରି ଭଲ ଚାକିରରି କଣ ନା
ହଁ କିନ୍ତୁ ପ୍ଲସ୍ ଥ୍ରୀରେ କାଇହିଁ ଲାଗୁନି କିଛି ହେଇପାରିବ ପ୍ଲସ୍ ଥ୍ରୀ ପରେ ତ ମାନେ ପୁରା ଷ୍ଟାମ୍ପ ଲଗେଇ ଗଧ ଭଳିଆ ଆମେ ବୁଲିବୁ ଆ
ସେଟା ତ ଠିକ ପ୍ଲସ ଥ୍ରୀ ପରେ ଆଉ ଯଦି କିଛି କଣ ଗୋଟେ କରିଦବ ନା ସେଇଟା ତମକୁ ପ୍ଲସ୍ ପଏଣ୍ଟ ହବ।
ହଁ ଦଶ୍ରୀ ପରେ ଅଗ୍ନି ବିଡ଼ି ପକେଇଲେ ଭଲ ହବ ତାପରେ ଆହୁରି କେତେ ଜିନିଷ ଅଛି। ପ୍ଲସ ଥ୍ରି ମାନେଡି
ଆରେ ନାଇଁ ତମେ ବି ଏ ସି କରୁଛ ଜଝୁଲଚି ରେ ତମେ ଅଗ୍ନ ବିିରି କାଇଁ ପକେଇବ?
ଆଉ ଝୁଲଝୁରି କଲେ ବି ମତେ କାହିଁ ଲାଗୁନି ମତେ? ମେଡିକାଲ ଫିଲ୍ଡ ରେ ତ କିଛି ଜିନିଷ ମିଳିବନି। ତ ସେଇଥିପାଇଁ ମୁଁ ଅଲଗା କୋଉ ଜିନିଷରେ ପକେଇ
ଆ ଠିକ ଅଛି ହଁ ତମେ ଇନ୍ ସେକ୍ଟରରେ ପକେଇଲେ ବି ତମକୁ ଭଲ ପୋଷ୍ଟ ମିଳିଯିବ ଯିଦି ଇଏ ପାଇଗଲ।
ହୁଁ ଭଲ ପୋଷ୍ଟ ହଁ ମିଳିଯାଇ କିନ୍ତୁ ହଁ ହଁ ହଁ ହଁ। ହୁଁ ଆଉ ଆପଣଙ୍କ କାମ କେମିତି ରହୁଛି। ଆପଣ ମାନେ ଏମିତି ଚବିଶ ଘଣ୍ଟା ନା ନାଇଟ୍ ଡୁଟି ଓହୋ। ଆପଣ ଯାଉଛନ୍ତି ବୋଧେ ଯୋଉଠି ନିଆଁ ଲାଗିଯାଉଛି ଆପଣ ଯାଇ ଲିଭଉଛନ୍ତି। ପ୍ରାଇଭେଟ ରେ ଅଛନ୍ତି ମାନେ ସେଟା ଏରିୟାର ଜିନିଷ ହଉଥିବ ମାନେ ଏତେ ବି କିଛି ଅସାବଧାନ ହଉନଥିବ। ହ ହୁ।
ତଥାପି ତା ଷ୍ଟିଲ୍ ଷ୍ଟିଲ କାରଖାନା ନା। ଜିନ୍ଦଲ ଷ୍ଟିଲ।
ଓହୋ ହଁ ଆଉ ମୁଁ ମଉସା ବି ଜଣେ ଅଛନ୍ତି ବଡମାଳରେ। ତାଙ୍କର ଅଛି ଗୋଳା ବାରୁଦ ଫ୍ୟାକ୍ଟ୍ରି ତାଙ୍କର ବି ସେମିଣ୍ଟ ଦ୍ୱାରା କାମ।
ହାଇଟ ରିସ୍କ ଏରିଆ ନା।
ହୁଁ।
ତେଣୁ କରି ଫାୟାର୍ ର ଚାନ୍ସେସ୍ ବହୁତ ରହୁଛି।
ଆପଣ ଦିନସାରା ଏବେ କଣ କରିବେ?
ଦିନ ସାରା ଆଜି ରବବାରେ କିଛି ନାହିଁ, ଦେଖିଆ କଣ ଟିକେ ଖାଇଦେଇକି ଶୋଇବା ଆଉ । ଉଁ ଖରା ବେଳେ ଉଠିକି ତାପରେ ଯିବା ହାଟଆଡୁ ଟିକେ ପନିପରିବା କଣ ମାର୍କେଟିଂ କରିଦବା।
ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହି କଥା ହଉ କଥା ହେଇକି ଆପଣ ଜାଣିଛନ୍ତି ସମୟ ହେଇଯାଇ ଆ ମୁଁ ଟଏ ବ୍ୟସ୍ତ ଆଜ୍ଞା। ନମସ୍କାର।
ନମସ୍କାର ନମସ୍କାର।